ହ୍ୟାଲୋ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
କଣ କରୁଛନ୍ତି ଭାଇ?
ହଁ ଏଇ ବସିଚି ଶୋଇଚି ଆଉ କଣ କରିବି?
ଆଉ ବର୍ଷା ହଉଛି?
ହୁଁ। ନା ମ। ବର୍ଷା ପାଗ କୁ ଥଣ୍ଡାରେ ଭଲ ଲାଗୁନି। ହଁ, ପଖାଳ ଶାଗ ଭଜା ଆଉ ଭେଣ୍ଡି ଭଜା।
ହୁଁ ହୁଁ। ଆଉ କୁହନ୍ତୁ।
ଆଜ୍ଞା। ତଳି ମାରିନି ମାର ମାରିବା ଆଉ।
ଠିକାରେ। ଦିନ କୁ ଅଢ଼େଇଶ।
ଆଉ କୁହନ୍ତୁ ଭାଇ। ଘଣ୍ଟା କୁ କେତେ ନଉଛନ୍ତି? ଭାଇ ଘଣ୍ଟା ଆଉ କେତେ ନଉଛନ୍ତି?
ଘଣ୍ଟା କୁ ଦେଢ଼ଶହ।
ହୁଁ ହୁଁ। ଆଉ
ହଉ। ଆପଣ କଣ କରୁଛନ୍ତି ଭାଇ?
ଆମେ ଏଇ ବିଲରେ ଅଛୁ ଟିକେ ବର୍ଷା ପକଉଚୁ।
ହୁଁ ହୁଁ। ଆଉ କଣ ଖାଇଥିଲେ ସକାଳୁ?
ସକାଳୁ ଜଳଖିଆ ବରା, ଆଳୁ ଚପ୍ କୁ ତା ସହିତ ଚଟଣୀ।
ହୁଁ ହୁଁ।
ହୁଁ।
ଆଉ ଖରାବେଳ ଖାଇବା?
ଖରାବେଳୁ କୁ ପଖାଳ କୁ ଛତୁ ଭଜା ଖାଇବା।
ହୁଁ।
ଆଉ ଆଉ ପୁରୀ ଜଗନ୍ନାଥ ମନ୍ଦିର ଆଡେ ଗଲେଣି ନା ନାଇଁ?
ନା ଯାଇନୁ ଆଉ। ଯାଇନୁ ଯିବା ଆଉ।
କେଭେବି ଯାଇନାହାନ୍ତି?
ନା ଯାଇଥିଲୁ ଆଗୁରୁ, ଏବେ ଆଉ ଯାଇନୁ ଯିବା ଆଉ। ହ
ଆଉ। ଆଉ ଏଇନା କଉଠି ଗାଁ ରେ ନା ବାହାରେ?
ଏଇନା ବାହାରେ ଅଛୁ ଆମ ଗାଁ ବାହାରେ। ଗାଁ ବାହାରେ ଅଛୁ କାମ କିଛି ନାହିଁ ବୁଲୁଚୁ ଆଉ କଣ କରିବୁ।
ହୁଁ ହୁଁ ଆସୁନାହାନ୍ତି ଆମ ବିଲ ଫିଲ ରା ତଳି ମାରିବେ?
ନାଆ ଆଜ୍ଞା ବିଲ ଏଇନା ମୋର ତ ହାତ ଫ୍ରାକ୍ଚର ହେଇଛି ଆଉ ବିଲ କିଏ ଯାଉଛି ତଳି ମାରି।
ରୁଆ ରୁଇ ଟାଇମ୍ କୁ ଆସ
ରୁଆ ରୁଇ ଟାଇମ୍ କୁ ଦେଖିବା ଯିବା ଆଉ।
କେତେ ନେବେ?
ରୁଆ ରୁଇ ଟାଇମ୍ କୁ ଦେଖିବା ମୋ ହାତ ଭଲ ହେ ଯିବା ଆଉ ନବା ଦେ ଆପଣ କେତେ ଦଉଛନ୍ତି?
ଆମର ଗୋଟେ ପଣ ତଳି ମାଇଲେ
ପଣି ପଣ କଥା ପଡିନି ତମ ରୁଆ କଥା କହିଲ ନା ରୁଇଲେ କଣ କେମତି ଦଉଛନ୍ତି ନବ ମଜୁରୀ।
ସଖାଳୁ ସନ୍ଧ୍ୟା ରହିଲେ ତିନିଶହ। ତା ସହ ଜଳଖିଆ ଦିଆହବ ଖାଇବା ପାଇଁ।
ଆମର ଆଜ୍ଞା ଯଦି ଆମେ ଯିବୁ ଆମକୁ ଦଶଟାରେ ଆମେ ରୋହିବା ଷ୍ଟାର୍ଟ କରିବୁ। ଦିନ ଚାରିଟା ତିନିଟାରେ ବନ୍ଦ କରାଯିବ ତା ଭିତରେ ଆମର ଅଛି ଏଇ ସକାଳୁ ଆସିବ ଆଗେ ଜରିଖିଆ ଆପଣ ଆଣିବେ।
ହୁଁ।
ଜଳିଖିଆ ଆଣିବେ ଫେଣ ତା ସାଙ୍ଗରେ ଗୋଟେ ହଉଛି ସୋରିଷ ତେଲ। ଜଡା ସୋରିଷ ତେଲ ମାରିକି ଆମେ ରୋହିବୁ କାହିଁକି ନା ଆମର ଜୋକ ଫୋକ ନ ଲାଗିବେ।
ହୁଁ।
ଆଉ ଜଳି ଖାଇଲା ପରେ ଆପଣ ବିଡି କ ଠା ଟେ ଆଉ ଟୁଆ ଗୋଟେ ପଚାଶ ଟଙ୍କାରେ। ଆଉ ତା ସାଙ୍ଗରେ ଗୋଟେ ଖଇନି ପ୍ୟାକେଟ୍ ଟେ। ତାପରେ ଆମର ଖରାବେଳ ଖାଇବା ହଉଛି ଚିକେନ୍।
ହୁଁ।
ଚିକେନ୍ କୁ ରୁଟି ପ୍ଲସ୍ ରାଇସ୍। ଆଉ ଆମେ ଗଲା ଟାଇମ୍ କୁ ଆ ଆପଣ ପକୁଡ଼ି ଟିକିଏ ଗରମ ପକୁଡ଼ି ଟିକିଏ ଦେବେ ଖାଇକି ଆମେ ଯିବୁ।
ହୁଁ ହୁଁ।
ଏତିକି ଦେଇକି ଆମେ ସାଢେ ତିନିଶହ ନବୁ।
ସାଢ଼େ ତିନିଶହ କେତେ ପଣ ତଳି ମାପିଲେ ଆପଣ? ସକାଳୁ ସନ୍ଧ୍ୟା ଯାଏଁ।
ଉୁଁ ପଣ ନା ପଣ ହିସାବ ଅଲଗା ଆପଣ ରୋହିବା କଥା ଏଇଟା କୁହାଗଲା।
ହଁ ଯେ ରୋଇବେ ଯେ ଆପଣ କଣ ଗୋଟେ ବିଲ ମାରିଦେବେ ଗୋଟେ ମାଣେ ବିଲ ମାରିଦବେ ଚାରିଜଣ?
ଚାରଜଣ ଆମେ ଗୋଟେ ମିନିଅମ୍ କେତେ ଚାରି ଆଠ ପଣ ମାରିଦବୁ ଆଠ ପଣ ରୋଇଦବୁ। ଆଠ ପଣର ତଳିରୁଇ
କେ ମୁଁ ମାଲିକ ଭାଇ ମୋର ଲାଭ ହବନି।
ହ୍ୟାଲୋ ଆଜ୍ଞା।
ଭାଇ ଆମ ମାଲିକ ଲୋକ ଆମେ ଲାଭ କରିବୁନି ଏଠି କାମ କଣ ପାଇଁ ନବୁ?
ହୁଁ ଆମକୁ ଯେମିତି ଆଜ୍ଞା ଫାଳେ ପୋଷେଇବ ନା ଆଉ ନହେଲେ ଆମେ ଯିବୁନୁ।
ହ ତମକୁ ପୋଷେଇ ବୋଲି ଆଉ ତମକୁ କଣ ଆମେ ଦେଇଦଉ କି ଦଶ ହଜାରେ। ଆପଣ ଆଡ଼େ ମାଇଲେ ଗାଁରେ ମାଇଲେ କେତେ ନଉଛନ୍ତି?
ଗାଁର ମାଇଲେ ହେଟା ତ ମୁଁ ଜାଣିନି।
ହୁଁ ହୁଁ।
ଲକି ଏଇ ହାଲ କୁହନ୍ତୁ ଆଜ୍ଞା ଆପଣଙ୍କ ହୁଁ।
ଆଉ ଲୋକ ତାଙ୍କର ଧରିକି ଯାଉଛନ୍ତି ଖରା ଖାଇବା ଟା ଘରୁ।
ହୁଁ।
ହୁଁ।
ତିନିଶ ଟଙ୍କା ନା ନା ଏଟା ଅପ୍ ହେବନି ଆମେ ଏତେ ବାଟରୁ ଆସିବୁ ଆମେ ଖାଇବା ଗୋଟେ ବନେଇକି ଧରିକି ଆସିବୁ ଏଟା ହେବନି।
ତାହେଲେ ତମେ ନିଜ ଗାଡ଼ିରେ ଆସିବ।
ଉଁ ଉଁ?
ତମେ ତାମ ନିଜ ଗାଡି଼ରେ ଆସିବ।
ହଁ ଗାଡି଼ ଆମର ଗାଡି଼ ପାଇଁ ଟେନସନ ନାହିଁ। ତମର କିନ୍ତୁ ସକାଳେ ଜଳଖିଆ ସନ୍ଧ୍ୟାକୁ ପକୁଡି଼ ଆଉ ଖରାବେଳ ଟା ହଉଛି ଚିକେନ ଭାତ ଚିକେନ ନହେଲେ ଅଣ୍ଡା ନହେଲେ ମାଛ ଯାହାବି ହେଲା ଆଇଁଷ ଦରକାରେ।
କୁଣିଆ ନା ତମେ ଆଉଚ ମୁଲିଆ ଆଉଚ ନା ଝିଅ ଦେଖି ଆଉଚ?
ଆଜ୍ଞା ହାଁ।
ତମେ ତଳି ମାରି ମୁଲିଆ ଆଉଚ ନା ଝିଅ ଦେଖି ଆଉଛ?
ଝିଅ ଦେଖି ଏକା ଥରକୁ ନିଜ ବିଲରେ
ତମେ ଏନ୍ତି ମୂଲିଆ ଆଉଛ ଯେମତି ଗୋଟେ ଖାଇଦବ ଗୋଟେ ଦଶ କିଲୋ ଚିକେନ ଖାଇଦବ ତମେ। ହ ଉ ହୁଁ। ତମେ ଗୋଟେ କାମ କର କାଲି ଆସିକି ଆମ ତଳିିଉରା ମାରିଦବ।
ଆପଣ କଣ କର
ଆଉ କଣ କହନ୍ତୁ ଆଜ୍ଞା?
ଆଉ ଆପଣ କଣ କରନ୍ତି? ଆ
ଶୁଭୁନି!
ତାହେଲେ ଆପଣ ଏବେ କଣ କରୁଛନ୍ତି?
ଆମର ଏଇନା ବିଲ ଅଛି, ପଚିଶି ମାଣେ ବିଲ!
ହୁଁ।
କୋଡିଏ ଟା ଲେବର କାମ କରୁଛନ୍ତି ଏଇନା ଯୋଉ ତଳି ପାଣି କାଟୁଛନ୍ତି।
ହୁଁ। ହୁଁ। ହ
ଆଉ ଆପଣଙ୍କର ଗାଁରେ ସବୁ କେଉଁ କେଉଁ ମନ୍ଦିର ଅଛି?
ଆମ ଗାଁ ରେ, ଶିବ ମନ୍ଦିର, ହନୁମାନ ମନ୍ଦିର, ତାରିଣୀ ମନ୍ଦିର, ଜଗନ୍ନାଥ ମନ୍ଦି ମନ୍ଦିର ପାର୍ବତୀ ମନ୍ଦିର ତାପରେ ଶନି ମନ୍ଦିର।
ହଁ! ଜଗନ୍ନାଥ ମନ୍ଦିର ଅଛି ମାନେ ଆପଣଙ୍କ ଗାଁରେ ରଥଯାତ୍ରା ହଉଥିବ? ହଁ, ହଁ, କଣ ବର୍ଷକୁ ବର୍ଷ ନୂଆ ରଥ ନା ସେ ପୁରୁଣା ହୁଁ ଆଉ ଆପଣଙ୍କ ଗାଁ ରେ କଣ କେମତି ରଥଯାତ୍ରା କେମତି ପାଳନ କରାଯାଏ?
ରଥଯାତ୍ରା ଆମ ଗାଁ ରେ ଭଲ
ହୁଁ!
ଆଉ ଆପଣ ଆଜିର ଆପଣଙ୍କ ଗାଁର ଖବର କଣ ମୁଖ୍ୟ ଖବର?
ମୁଖ୍ୟ ଖବର, ବର୍ଷା ହଉଛି ବିଲ କାମ ଚାଲିଛି।
ଉଁ ହୁଁ।
ଆପଣଙ୍କ ଆଡେ ବର୍ଷା ହଉନି?
ଆମ ଆଡେ ହଉଛି ଟିକେ ଟିକେ ଆଉ।
ଆଉ ମାଛ ଫାଛ ମାରୁଛନ୍ତି ନା ନାଇଁ?
ମାଛ ଏ ବର୍ଷ ମାରା ହେଇନି ମାରାଯିବ ଆଉ ମାଛ ଏବେ ସିଜିନ୍ ଆସିନି। ହ
ସିଜିନ୍ ଆସନି ତାହେଲେ?
ଆଜ୍ଞା!
ଆପଣଙ୍କ କେତେ ମାଣେ ବିଲ ଅଛି?
ଆମର ଅଛି
ହ
ଆମର ବିଲ, କେତେ ତିନି ମାଣେ ନା ସାଢ଼େ ତିନି ମାଣେ ଅଛି।
ହଉ ଆଜ୍ଞା, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ।